ହେଇ ବା ହ୍ୟାଲୋ। ଦୁଇ ଦୁଇ ହଁ ହାଲୋ କୁହନ୍ତୁ। ଆପଣ କଣ କରୁଛନ୍ତି?
ଆଜ୍ଞା ନମସ୍କାର ଆଜ୍ଞା। ଆମେ
ମୋ କଥା ଆପଣଙ୍କୁ ଶୁଭୁଚି ଶୁଭୁଚି ତ?
ଆପଣ।
ମୋ କଥା ଆପଣଙ୍କୁ ଶୁଭୁଛି ତ?
ଆଜ୍ଞା ଆଜ୍ଞା।
ହଁ ହଁ ଏବେ ଆସିଲା।
ଆଜ୍ଞା ଆଜ୍ଞା ଆପଣଙ୍କ ଶବ୍ଦ ବି ଶୁଣା ଯାଉଛି।
ଆପଣ କଣ ବିଷ୍ଣୁ ଯେ ଆପଣ ଶହେ ନବସ୍ତାରେ ଆସୁଛନ୍ତି।
ଆପଣ ଯାହା
ହ୍ୟାଲୋ।
ଆପଣ ଏବେ
ମୁଁ ଏବେ ମୁଁ ଏବେ କୌଣସି କାର୍ଯ୍ୟ କରୁନାହିଁ। ମୁଁ ଟିକେ ସେଇ ଯୋଉ ଭ୍ରତାଶ୍ରୀ ଯେଉ ବିରିୟାନୀ ପଠେଇଥିଲେ ସେଇ ବିରିୟାନୀଟା ଖାଇ ଦେଇକି ବସିଛି।
ଆପଣ ମତେ ସେଇ ବିରିୟାନୀ ମୋର ମନକୁ ବହୁତ ଦୁଖିତ
କରି ସାଇଲେଣି।
ମୁଁ ତ କହିଥିଲି ଆପଣଙ୍କୁ ଆପଣଙ୍କୁ ଯଦି ବିରିୟାନୀ ଖାଇବାର ଇଚ୍ଛା ଆପଣ ଦୋକାନ ଯିବେ ସେଠି ଖାଇ ଦେଇକି ଆସିବେ।
ନାଇଁ ଆଜ୍ଞା ଦେଇଛନ୍ତି ଆପଣ କଣ ଏବେ ଆପଣ ମୁଁ ଆପଣ ଙ୍କ କଥାରେ ସମସ୍ତେ।
ଆପଣଙ୍କ କଥାଟା ପୁରା ଗିଟାରର ଶବ୍ଦ ଭଳିଆ ଶୁଭାଯାଉଛି। ଟୁଣୁୁ ଟୁଣୁୁ ଟୁଣୁୁଣୁ ଏବେ ଶୁଭାଯାଉଛି।
ମତେ ଲାଗୁଛି ଆଗ
ହ୍ୟାଲୋ।
ଆଜ୍ଞା ଭଏସଟା ବୋଧେ ଜଣେ ଗୀତି କାର ଙ୍କ ଭଳିଆ ହ୍ୟାଲୋ।
ଆଜ୍ଞା ଆଜ୍ଞା ଠିକ କଥା କହିଲେ। କାରଣ ଘଡଘଡିଟା ବି ବହୁତ ଜୋରରେ ମାରୁଛି ନା ସେଥିପାଇଁ ବୋଧେ।
ଆଜ୍ଞା ଆ ଆଜ୍ଞା ବର୍ଷା ଆରମ୍ଭ ହୋଇନାହିଁ।
ଆମ ଆଡେ ବର୍ଷା ହେଉଅଛି ବୋଧେ। ଆଜ୍ଞା ଆଜ୍ଞା ବହୁତ ଜୋରରେ ହଉନି କିନ୍ତୁ ଫିର ବି ହଉଛି ଓଦା ହେଇଯିବେ ଆଉ। ଆଜ୍ଞା ଆପଣଙ୍କ ଆଡେ ମେଘାଚ୍ଛନ୍ନ ବାଦଲ ଆସିଛି।
ଗୋଟେ ଖାତା ଦେଲେ ନା ଦେଇ ନାହାନ୍ତି। ଆପଣଙ୍କୁ ଆଜ୍ଞା ଆଜ୍ଞା ଆମ ଆଡ଼େ ମେଘାଛନ୍ନ ବାଦଲ
ସେଇ ପୁରୁଷ ମିତ୍ର ଜଣ
ବର୍ଷା ବି ହେଲାଣି।
ଆଜ୍ଞା ଆଜ୍ଞା ଆପଣଙ୍କ ସେଇ ପୁରୁଷମିତ୍ର ଜଣକ ସିଏ ଏବେ ଗାଁକୁ ପଳେଇଛନ୍ତି। ତେଣୁ ସେ ତେଣୁ ସେ ତାଙ୍କର ଯୋଉ ଖାତା ଟା ମତେ ଦେବା କଥା ସେଇଟା ଦେଇନାହାନ୍ତି।
ଖୋଜିଲେ ଯେ ଖୋଜି ଖୋଜି ଦେଇପାରିଲେନି ଆପଣ ତେ କଥା ଦେଇ ତ ସମ୍ପର୍କ କିଛି କରିପାରିଲେନି।
ଆଜ୍ଞା ଆଜ୍ଞା କାଲି ମୁଁ କହୁଥିଲି ଆପଣଙ୍କୁ କହିନି ବୋଧେ ଆପଣଙ୍କୁ କି ସିଏ ଯେତେବେଳେ ଆପଣଙ୍କ ପୁରୁଷ ମିତ୍ର ଯେତେବେଳେ ମତେ ଖୋଜୁଥିଲେ ସେତେବେଳେ ମୁଁ ଶୟନ ଅବସ୍ଥାରେ ଥିଲି।
ନାଇଁ ନାଇଁ ମୁଁ ଶୟନ ଅବସ୍ଥାରେ ଥିଲି ସେତେବେଳେ।
ଆଗେ ଶୁଣୁନାହାନ୍ତି ମୁଁ ସାଢେ ଛଅଟାରେ ଆଖି ଟା ବନ୍ଦ କରିଲି କିନ୍ତୁ ଖୋଲିଲା ବେଳକୁ ସେ କେତେ ବେଳେ ସାଢେ ସାତେଟା ହେଇଯାଇଛି ସେଇଟା ମତେ ଜଣା ନାହିଁ ତ ମୁଁ କାଲି ଦୌଡି ଦୌଡି କମ୍ପୁଟର କ୍ଳାସ୍ ମଧ୍ୟ ଯାଇଛି ଅଧଘଣ୍ଟା ଲେଟରେ ତାପରେ କଣ କମ୍ପ୍ୟୁଟର ଗଲି ସେ ପୁଣି କମ୍ପ୍ୟୁଟର କ୍ଲାସ ରେ ବି ମୁଁ ପଶୁ ପଶୁ କା ସବୁଠାରେ କମ୍ପ୍ୟୁଟର ପିଲା ବସିଯାଇଛନ୍ତି ମୋ ପାଇଁ କମ୍ପ୍ୟୁଟର ହିଁ ଖାଲି ନାହିଁ। ତାପରେ ସାର୍ ଯୋଉ କମ୍ପ୍ୟୁଟରରେ ଆମକୁ ପାଠ ପଢାନ୍ତି ମୁଁ ସେଇ ସେଇ କମ୍ପ୍ୟୁଟର ଯାଇକି ଚଲେଇଲି ତଳେ କେମତି ବସ କମ୍ପ୍ୟୁଟର ନାହିଁ ଆଉ କଣ କମ୍ପୁଟର ପାଖରେ ପ୍ରାକ୍ଟିକାଲ ଥିଲା ନା। ଆଜ୍ଞା ଆଜ୍ଞା ତେଣୁ ସାର୍ ଯୋଉ କମ୍ପ୍ୟୁଟର ଚଲେଇକି ବୁଝାନ୍ତି ମୁଁ ସେଇ କମ୍ପୁଟ ଟର୍ ଲଗେଇକି କାଲି ମୋର ପ୍ରାକ୍ଟିସ କରିଥିଲି।
ତ ଆପଣ କହିଲେ ଆପଣଙ୍କର
ମହିଳା ନଥିଲେ ଆପଣଙ୍କର ମହିଳା ମିତ୍ର ।
ଆଜ୍ଞା ଆଜ୍ଞା ଗୋଟିଏ ମହିଳା ମିତ୍ର ସାଙ୍ଗ ଆସିଲେ ଆଉ ଗୋଟେ ମହିଳା ମିତ୍ର ସାଙ୍ଗ ଆସିନଥିଲେ।
ଶୁଣିବାକୁ ପାଇଛି କଣ ଆପଣଙ୍କ ସେ ମହିଳା ମିତ୍ର ସାଇ ମନ୍ଦିର ଆଡେ
ସାଇ ମନ୍ଦିର ଆଡିକି।
ଆଜ୍ଞା ଆଜ୍ଞା। ଆପଣ ବୋଧେ ସେଇ ମହିଳା ମିତ୍ରଙ୍କ ସହିତ ଯୋଗାଯୋଗ କରିଇଛନ୍ତି। ହ୍ୟାଲୋ
ବାର୍ତ୍ତଳାପ କରିଥିଲି ସେ ମତେ ସହ ବାର୍ତ୍ତାଳାପ କରିଥିଲି
ସେ ମତେ ଆମ୍ଭେ ଏବେ
ଆଗ୍ରହ ହୋଇଯାଇଥିବାରୁ ଆମେ କହିଲେନି ଆମ ମାନଙ୍କୁ
ଆଜ୍ଞା ଆଜ୍ଞା ତାପରେ ସେ କଣ୍ କହିଲେ? ନାଇଁ ନାଇଁ ସିଏ ତ ଆମକୁ ଡାକି ନାହାନ୍ତି ଭୋଜି ଖାଇବା ପାଇଁ ତାଙ୍କର ହେଇଗଲାଣି କଣ୍ ପଚିଶ ଟା?
ମୁଁ ଜାଣିନି ଆଜ୍ଞା ମତେ ତ ସେ କହିଲେ ଆମ ଆଜ୍ଞା ସିଏ ଆମକୁ କହିଲେ
ଏବେ ଏପଟେ ଟା ଆପଣ ଅଦିଏବେସିଏ ମୁଁ ତ ଆପଣଙ୍କ ସହ କଥାହେଇ ନଥିଲିମୁଁ କହିଲି ଆପଣ ଆପଣ ତ ଏବେ ପୁଣି ଆପଣଙ୍କ ଘର ପ୍ରତିଷ୍ କରିକି ଆମେ ଆପଣଙ୍କୁ ଆପଣଙ୍କ
ଆଜ୍ଞା ଆଜ୍ଞା କିନ୍ତୁ ସିଏ କୌଣସି ଏଇଭଳି କୌଣସି ସୂଚନା ମତେ ଦେଇନାହାଁନ୍ତି ସେ ଏଭଳି ମତେ କୌଣସି ସୂଚନା ଦେଇ ହି ନାହାଁନ୍ତି।
ସିଏ ତ ଏବେ ବି ସେଉଠି ସେଇଠି ହିଁ ରୋହୁଚନ୍ତି ଯୋଉଠି ଏବେ ରୋହୁଚ ରୋହୁଥିଲେ ଆଗୁରୁ। ମତେ ଜଣା ନାହିଁ ଆଜ୍ଞା କି
ତ ଆମ୍ବେକାଲି ନି
ଏବେ ତ ଯୋଉଠି ରୋହୁଚନ୍ତି ସେଉଠୁ
ଆଜ୍ଞା ଆଜ୍ଞା ଆପଣ ବୋଧେ ମିଥ୍ୟାର ଶିକାର ହୋଇସାରିଚନ୍ତି। ସେଇ ମହିଳା ମିତ୍ର ଜଣକ ଅ ଜଣଙ୍କୁ ଆପଣ ଯୋଗାଯୋଗ କଲେ? ଆଜ୍ଞା ଆଜ୍ଞା ଆପ୍ ଆପଣ ସେଇ ମହିଳା ଭିତୁରୁ ଜଣଙ୍କୁ ଯୋଗାଯୋଗ କଲେ ନା କଲେନି? ଆପଣ ତାଙ୍କୁ କଲେନି ଯୋଗାଯୋଗ?
ନାଇଁ ତାଙ୍କୁ କରିନୁ ମୁଁ ସେ ପରେ ଯେତେବେଳେ ମୁଁ ବାହାରେ
ମୁଁଥିଲି ସେତେବେଳେ ସେ ମତେ ପଚାରିଥିଲେ କାହିଁକି ଆପଣଙ୍କୁ ଜଣେଇଦେବି ହେଲେ ହେଲେ ମୋର ଭୁଲି ମାନେ ମୋ ମନରେ ହେଲେ ଆସିକି ଯୋଗାଯୋଗ କରିପାରିନି ମୁଁ ଆଉ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କ କଥା। ଆପଣଙ୍କୁ ମତେ କାଇଁ ଲାଗୁଚି ଆପଣ ଠକାମିର ଶିକାର ହେଇଯାଇଚନ୍ତି ବୋଧେ।
ମୁଁ ବି ବୁଝିଲି ଆଜ୍ଞା ସେ ଆପଣ ସେ ବି ମତେ ସେ ଜଣେ ମତେ କହିବେ ମୁଁ ଆଜ୍ଞାରାତ ଆଉ କିଛି ମୁଣ୍ଡକୁ ଆସି ନଥିଲା। ତାଙ୍କର ସେହିମେସେଜ ଟିକୁ
ଆଜ୍ଞା ଆଜ୍ଞା ସେ ମହିଳା ମିତ୍ର ଜଣକ ମୋ ସହିତ କଥା ହେଇପାରୁନାହାନ୍ତି କିନ୍ତୁ ଆପଣଙ୍କ ସହିତ ତା ଭଲ ଯୋଗାଯୋଗ କରୁଚନ୍ତି।
ଆଜ୍ଞା ଆଜ୍ଞା ସେ ମୋସ ତାଙ୍କ କିନ୍ତୁ ଆପଣ ଜାଣିଚନ୍ତି ମୋର ଆଉ ଗୋଟେ ପାଇଁ।
ନିବେଦନ କରିଥିଲେ ଆଜ୍ଞ ଆଜ୍ଞା କିନ୍ତୁ ସେଇ ପୁରୁଷ ମିତ୍ର ଜଣକ କଣ କଇଲେ ହଁ କଇଲେ ନା ନା। କହିଦେଲେ।
ସେଇ ତାଙ୍କ ସହ କଥା ହ
ହୋଇ ମୁଁ କଣ ଏବେ ମୋ ସଅ କଥହେବେ ସେକହିଲେ ନା ଆଜ୍ଞା ମୁଁ କଥା ହୋଉଚି ସିଏ ମତେ
ତାଙ୍କ ଆଡୁ ସେ ମହିଳା ମିତ୍ର କେ ଜାଣି କିଏ ମରି ମତେ କଥା ପାଇଁ
ଏ କଥା ଶୁଣିକି ମୋର ସେ ପୁରୁଷ ମିତ୍ର ଙ୍କ ଉଗୀ ପୁଡୁଥିଲା। ତା ପରେ ମୁଁ ତାଙ୍କର ବ ପୁଅ ହବ ଜଣେ ସେ। ସେ ଆପଣଙ୍କୁ ଯା କରିଥିଲା କଥାହବା ପାଇଁ ସେ ଆମକୁ
ତୁଇ ସେ ବାଇଷ୍ଟା କରିଥିଲେ।
ଆଜ୍ଞା ଆଜ୍ଞା ସେଇ ମହ ପୁରୁଷ ମିତ୍ର ଜଣକ ଶୁଭୁଥିଲେ କି? ନାଁ ଆଉ କିଏ ଥିଲେ?
ମୋ ସହିତ ଆ ଆଉ ଜଣେ ଥିଲେ, ଆଉ ଜଣେ ଆ ଆପଣ କଣ କଲାବେଳେ ପୁରୁଷ ମିତ୍ର। ସେହି ଯୋଗାଯୋଗ କରିଥିଲେ। ଆଜ୍ଞା ଆଜ୍ଞା ଏଇ ଦି ଆଇ। ଜ୍ଞାପଣ ଆଜ୍ଞା ସେ ପୁ
ଆଜ୍ଞା ଆଜ୍ଞା ମୁଁ ସବୁବେଳେ
ପୁରୁଷ ମି ବି ବହୁତ ଖୁସି ହେଇଯାଇଥିଲେ ତାଙ୍କ ମନ ପୁରା ଉଗ ମନ।
ଆଜ୍ଞା ଆଜ୍ଞା ତାହେଲେ ସେ ସବୁ ପୁରୁଷ ମିତ୍ର ମାନଙ୍କୁ ଯୋଗାଯୋଗ କରୁଛନ୍ତି ମହିଳା ମି ତ୍ର ମାନଙ୍କୁ ଯୋଗାଯୋଗ କରୁନାହାନ୍ତି।
ନାଁ ଜ୍ଞାନଙ୍କ ମଳିଙ୍କ ସହିତ ଭଲ। ଅ ଅ ଆ କାର୍ତ୍ତିକ ମାସ
ହ ଆଜ୍ଞା ଆଜ୍ଞା ମୁଁ ଏଇ କଥାରେ ବା ଜାଣି ପାରୁଛି ମୁଁ ତାଙ୍କୁ କେବେଠାରୁ କହିଲିଣି ଆଉ ମତେ ଟିକେ ଏ ଯୋଗାଯୋଗ କରନ୍ତୁ, ମୁଁ ଆପଣଙ୍କୁ ଯୋଗାଯୋଗ କରିବି, ସେଇ କରୁନାହାନ୍ତି କିନ୍ତୁ ଆପଣ ମାନଙ୍କୁ ସିଏ ନିଜ ଆଡୁ କହୁଛନ୍ତି ଯୋଗାଯୋଗ କରିବା ପାଇଁ, ବୁଝିପାରୁଛି ମୁଁ ମୁଁ ଉଁ ଭାବୁ ସି ସେ ସିଏ ଖାଲି ଯୋଗାଯୋଗ ତାଙ୍କ ଆଡୁ କରିକି ରହିଯାଉଥିବେ। ଆଜ୍ଞା ଆଜ୍ଞା ମୁଁ ଭାବୁଛି କି, ସିଏ ତାଙ୍କ ଆଡୁ ଯୋଗାଯୋଗ କରି ରହିଯାଉଛନ୍ତି ଠିକ ନାଁ। ଆଜ୍ଞା ଆପଣ ମାନେ ସେ ଜାଣିଛନ୍ତି, ସେ ଜାଣିଛନ୍ତି କି ମହିଳା ମି ଆପଣ ମାନଙ୍କୁ ଧରିରେ ସିଏ ବି କହିବେ ଆମକୁ। ଯୋଗାଯୋଗ ପୁଣି କରିବାକୁ ପଡିବ ସେଇଥିପାଇଁ ଆପଣ ମାନଙ୍କୁ ଧରିଛନ୍ତି କାରଣ ସେ ନିଜେ
କର କହିଲେ, ଆଜ୍ଞା। ମତେ କାଲି ଯୋଉ ପୁଣି ରା ଏଥିରେ କହି ଯୋଗାଯୋଗ କରିବି ନାହିଁ। ଆଉ ମୁଁ ଏ ଯୋଗା ଯୋଗ କରିବି ନାହିଁ ଆଉ।
ଆଜ୍ଞା ଆଜ୍ଞା ଆପଣ ପ୍ରଥମେ କହିବେ କି ଆଉ ମୁଁ ଆପଣ ଗୋଟେ ଥର କରିଥିଲେ ଯୋଗାଯୋଗ ଏବେ ଏବେ ମୁଁ ଗୋଟେ ଥର କରିଦେଇଛି। ତାପରେ ଯାଇକି ଆପଣ କରିବେ, ଏମିତି କହିଲେ ଦେଖିବେ ଆପଣଙ୍କୁ ସିଏ ଆଉ ଯୋଗାଯୋଗ କରିବେ ନାହିଁ।
ଆଜ୍ଞା ଆଜ୍ଞା ଆପଣ କ ମୁଁ ବୁଝାଇଲା ବି ମନେ ମନେ ସେହି ହାଁ ମୋ ମନ ମନକୁ ଆସୁ,
ଆଜ୍ଞା ଆପଣ ଫସିଗଲେ ଆଉ ଛାଡନ୍ତୁ। ଆପଣ ତ ସବୁ ଯାକ ପୁରୁଷ ମିତ୍ର ହିଁ ଫସିଯାଇଛନ୍ତି ତାହେଲେ।
ତାଙ୍କ ସହ କି ରାତିରେ ତାଙ୍କ ସହ ମୁଁ କଥା ହ ମନ ମାନିଲା ନି ଆଉ ତମ
ଆଜ୍ଞା ଆଜ୍ଞା ଆପଣ ତ କାଲି ରାତିରେ ମୋ ସହିତ ବି ଯୋଗାଯୋଗ କଲେ ନାହିଁ।
ଆପଣ ତ କାଲି କୁଆଡେ ହ ବହୁତ କାର୍ଯ୍ୟ ରହିଯାଇଥିଲା ଖାଲି। ରୁ ରାତିରେ ଆମ କିଛି ଯୋଗାଯୋଗ ଆପଣ ମୁଁ ଆପଣଙ୍କ
ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ ପରେ କଥା ହେଉଛି ଆପଣଙ୍କ ସହିତ।
ବଇତାେ ଆେ
ଆଜ୍ଞା ଆଜ୍ଞା ମୁଁ ପରେ କଥା ହଉଛି